ହାଲୋ ହଁ।
ହଁ।
କଣ ଧୂପ ଧୂପି ଦେଇ ସାରିଲାଣି ତମର।
ଏଇପାଇ ସାଙ୍ଗେ ସାଙ୍ଗେ ଏଇ ବୋଉ ସନ୍ଧ୍ୟା ଦଉଥିଲା ତ ଆଉ ମୁଁ ଏଇଠି ହେଇ ବସିଛି ଆଉ।
ଓହୋ ଆ ଗରମ କେମିତି ଆ।
ଗରମ ଗରମ ଭଳିଆ ଗରମ ଆଉ କେମତିଆ ପଚାରୁଚୁ।
ଆଉ ରଜ ଅ କେତେ ବାଟ ଗଲା।
ରଜ କେତେ ବାଟ ବୋଲି ଉଁ ଆଜି ଆସିଥିଲେ ଦିଟା ଲୋକ।
ହୁଁ।
ହଉଛି ତାଙ୍କୁ କାଠ ହାଣିକି ସବୁ ଯୋଉ ରୋଷେଇ ଫୋଷେଇ ହେବ।
ଅ ଓ ଯୋଉ ଭୋଜି ହବ।
ହଁ। ଯୋଉ ଭୋଜି ହବ ଦି ଦିନି ଭୋଜି ହବ ବୋଲି ରଖ କିଲୁ ଭାବୁଛି କରିବୁ।
ଫାଷ୍ଟ ଦିନ କରନି।
ଫାଷ୍ଟ ଦିନ କରିବା ପାଇଁ ହୋ ହଉଛନ୍ତି।
ଫାଷ୍ଟ ଦିନ ତାହେଲେ କର ଲାଷ୍ଟ। ଦିନ କର
ପାଷ୍ଟ ଦିନ ଲାଷ୍ଟ ଦିନ ହବ ବା।
ହଁ
ମଜିଟା କରିବୁନି ଭାବୁଛୁ। ମଝିଟା ମଝିଟା ମନ୍ଦିରରେ। ହବ କି କଣ ତମେ ଜାଣିନ। ଆଉ କିନ୍ତୁ ମ ମଝିଟା କରିବୁନି ମଝିଟା ସଂକ୍ରାନ୍ତି ସେ ତ।
ନା ଆମେ ତାପରେ ତିନି ଦିନ କଲା ବେଳୁ ପଇସା ଥିଲା ହବ ନା ଖାଲି।
ସେଇଟା ସେଇଥିପାଇ ଆମେ ରହିଆସୁ ତୁ ଆଉ।
ଏପର୍ଯ୍ୟନ୍ତ ତ କେହି ପଇସା ଦେଇନାହାନ୍ତି। ଆଜି ବୋଧେ କିଏ ଜଣେ ଦେଲେ।
ହଁ ଆଜି ଦେଇଛନ୍ତି ଜଣେ। କଣ କହିଲ ସେ ଦେଇଛନ୍ତି ଦି ହଜାର ଟଙ୍କା ଦେଇଛନ୍ତି। ସେ କହିଛନ୍ତି ବି। ଯଦି ହେବ ମୁଁ ସେ କେଉଁଠି ବାହାରେ ଅଛନ୍ତି ଯଦି ହେବ ସେ ଘରକୁ ଗଲା ଆଉ ଯଦି ହେବ ପଠାଇବେ।
କହିଲେ ତମେ ଫୋନ ଫୋ ନାଇଁ ତମେ ଫୋନ କରିଥିଲ।
ହଁ ଆଜି ଆମେ କେତେ ଜଣ ଝିଅ ନା ନା ଆମେ ତାଙ୍କୁ ପଇସା କଥା କିଛି ହଁ ଆମେ ଡାକିଛୁ ଆମେ ଡାକିଛୁ। ହଁ ଆସିବ ଇଏ ସିଏ ସବୁ ପଇସା ପତ୍ର ଦେଲେଣି ଏମତି ଏମେ ସବୁ କହିଲୁ ତା ସେ କହିଲେ ଠିକ୍ ଅଛି। ଆମେ ବି ଆଉ ତାଙ୍କୁ ପଇସା ଦେବା କଥା କିଛି କହିନୁ ତମେ ଆସିବ ବୋଲି। କହିଲୁ ସେ କହିଲେ କି ମୋର। ଦେହ ଭଲ ନାହିଁ ମୋ କାନଟା ଟିକେ ଅପରେସନ ହବ। ଆଉ ମୋ ଯିବାଟା ଠିକ ନାହିଁ ଆଉ ତମ ସ୍କାନର ଟା ପଠାଅ ମୁଁ ପଇସା ପଠାଇଦେବି ସେଆକୁ ତାହଲେ ଆମେ ସ୍କାନର ପଠେଇଲୁହ ତାରେ ସିଏ ଆ ଦ ଘରେ ଜଷ୍ଟ ଘରେ ପହଞ୍ଚି ତ ମିଟିଙ୍ଗ ରୁ ପଠେଇଲେ ସେ ଦି ହଜାର ଆଉ। ପଠେଇଲେ ସେ ହଁ ଫୋନ କରି କହି କହିଲେ ମୁଁ ବାହା ଅଛି ମୁଁ ପଠେଇଛି ଯେ ମୁଁ ଘରକୁ ଯାଏ ଆଉ ଯାହା ହବ ପଠେଇବି।
ହଁ।
ଏୟା କହିଛୁ ହଁ ନାଇଁ ସେ ହଁ। ପଠଲେ ତ ଯାହା ହଉ ସେ ତୁ ପଠେଇଲେ। ଆଉ ଆଉ ଜଣେ ଆମର ପିସୀ ଅଛନ୍ତି ବି ସେମତି ସିଏ ବି ସେମତି ଫୋନ କରି ସବୁ ଟିକେ ବୁଝାବୁଝି କରୁଛନ୍ତି ସମସ୍ତଙ୍କ ନମ୍ବର ଫମ୍ବର ଦେଉଚନ୍ତି। ସିଏ ବି କଇଚନ୍ତି। ଏ ଆସ ପାଞ୍ଚ ତାରିଖ୍ କି ଦଶ ତାରିଖ ଭିତରେ ଆସି ପହଞ୍ଚିବେ। କହିଛନ୍ତି। ଆଉ ବି ସବୁ ପିସ ମାନେ ସବୁ ଆସିକି ପହଞ୍ଚିବେ ହଁ ହଁ ଆର ବର୍ଷ ଯିବୁ। ବଝାବୁଝି କରିୁଥିଲେ ସେ।
ତାଙ୍କୁ ପାଞ୍ଚ ମାଗିଦିଅ।
ତାଙ୍କୁ ଆମେ ଆଜି ପଚାରିଲୁ। ମୁଁ ଆମେ ପଚାରିଲୁ ଆଉ ଆଉ ସବୁ ଛୁଆ ପଚାରୁଚନ୍ତି ଆଉ ତମେ କଣ କେତେ ଦବ। ତମେ କେବେ ଦବ। କହିଲେ ମୁଁ ତ ଯିବି ଆଉ ମୁଁ ପାଞ୍ଚରେ ଯିବି ନା ଦଶରେ ଯିବି ଏମିତି ଗୋଟେ କହିଲେ। କଇଲେ ମୁଁ ଯିବି ଆଉ। ଆଉ କିଛି କହିଲେନି କେତେ ଦେବେ କଂ ଦେବେ ସେଇୟା ଖାଲି କହିଚନ୍ତି।
ଓ ହୋ।
ଆଉ ଏଇ ଏୟା ଆଉ। ଓ ଆଉ ଏମିତି କେତେ। କେତେ ଜଣଙ୍କୁ ଫୋନ କରିକି କହିଲୁ ସବୁ ଆସିବା ପାଇଁ ଆଉ ଏମିତି କେତେ ଜଣ ଅଛନ୍ତି କିଛି ଜଣ ଫୋନ ରିସିଭ୍ କଲେନି।
ହଁ।
ଏନ୍ତିଆଉ।
ଓ ହୋ।
ଆଉ ପୁଣି ମିଟିଂ ରଖିଛୁ ଏଇ ଆଉ ସମୋବରେ ସାତଟାରେ ଯାଇକି ପୁଣି ସବୁ ଆଉ ଯେଉ ଅଲ ଆଉ ଯେତିକି ନମ୍ବର ଅଛି ଟିକେ କଲ୍ କଲ୍ କରିବୁ ଆଉ କଲ୍ ଫଲ୍ କରିବୁ ଆଉ ନହେଲେ ଏ ଟାଇମ ଅଳ୍ପ ଦିନ୍ ନା। କଲ ଫଲ ନକଲେ ଆଉ ହବ ଵନି
ସେ ପଇସା ନହେଲେ କଣ କରିବୁ।
ହଁ ହଁ ପଇସା ନହେଲେ ତାପରେ ଡେକୋରେସନ୍ ବାଲା ସେ କହୁଛି ମୋ ଦଶ ହଜାରରୁ ସେ ଆଉ କମ କରିବନି ଆଉ କରି କରି ଆମେ ତଥାପି କହୁଚୁ
ଟା ଡେକୋରେସନ ଏତେ ବି ବଢେଇବା ଦରକାର ନାହିଁ। ଆମର ଯୋଉ ପୂଜା ପାଇଁ ଯୋଉ ଅଛି ୱାଲ ଉଡ଼ାକ ସେଇରା କଣ ଟାଙ୍ଗି ଦେଲେ ଆଡ଼଼ଜଷ୍ଟ ତୁ କରିଦେଲେ ହବନି। ତାକୁ ଦଶ ହଜାର ଦବା ଅପେକ୍ଷା ସେଇ ଦଶ ହଜାର ଟଙ୍କାର ୱାଲ କିଣିକି ନେଇଯା।
ନାଇଁ ସେୟା କହୁଚୁ ୱାଲେ ବି ଆମର ବେଶୀ ଲାଗିବନି ମ। ୱାଲ୍ ଆମର ଖାଲି ଇସ୍
ଆଉ ତାକୁ କାହିଁ ଦେବି ଦଶ ହଜାରେ ଜିନିଷ ହେଲେ କିଣି ଦେଲେ ପଡିକି ରହିବ ଆମର।
ହଁ ଦେଖିଆ ସେଇ କଥାଟା କଣ କଥା ହବୁ ଏଇ ମିଟିଂ ଅଛି ସାତଟା ଏଳେ ଖିଆ ସେ ଇଏ କରିବୁ ଯେ ତାଙ୍ କହି କହିକା ସେ ଆଉ କମ କମ କରି କରିକା ଆଉ ଦି ହଜାର କମ କରିବେ ବୋଲି ପଡ଼ିଚି ଆଉ।
ଆଉ କଣ କଣ ବାଉଁଶ ଦିଟା ମାରିଦବ
ନାଇଁ ବାଉଁଶ ନୁହେଁ ବା ତାଙ୍କର ବାଉଁଶରେ ମାରିବେନି ସିଏ ସବୁ ଆମ ଲୁହା ଫ୍ରେମ ମାରିବେ।
ହଁ।
ଆଉ ତାଙ୍କୁ ବାଉଁଶରେ ମାରିଲେ ସେ କୋହୁଚନ୍ତି ମତେ ତିନି ଦିନ ଲାଗିବ ଲୁହା ଫ୍ରେମ ହେଲେ ସେ ତାଙ୍କ ଜଲଦି ମାରିଦେଇକି ଯିବେ ତାରେ। ତାପରେ ମୁଁ ତଥାପି ସେ ସବୁ ବୋହୁତ ସାରା ଜିନିଷ ଦେବେ ବୋଲି କୋହୁଚନ୍ତି କଣ କହିଲୁ ଟେଣ୍ଟ ଦେବେ ତାପରେ ଫ୍ରେମଗୁରା ସବୁ ଦେବେ ଆଉ ଲିଚୁ ଲାଇଟ୍ ସେ ଗଛ ଲାଗିବାକୁ ଦେବେ ଲାଇଟ୍ ସବୁ ଯୋଉ ଓହୋଳିକି ସବୁ ଝୁଲୁଥୁବ ଗଛରେ ଯୋଉ ସେଇରା ଦେବେ ତା ସହିତ ଛତା ସବୁ ସେରା ଦେବେ ଛ ତରା କୋହୁଚନ୍ତି ଫ୍ରିରେ ଦେବେ ବୋଲି। ତାପରେ ମାଇ
ଆ ଛତା ତ ଦେବେ ମତେ ଫୁଣି କାହିଁ ସିଏ ଫୋନ କରିଥିଲା ଛ ତା ଦିଟା ବୁଝିବୁ କିଣବା
ନାଇଁ ନାଇଁ ସିଏ ତ କହିଲେ ଆଉ ସେ କହିଚନ୍ତି ଛତା ତାଙ୍କର ଦଶଟା ଭଳିଆ ସେ ଦେବେ ଆଉ।
ଆ ସିଏ ତ ଦେବେ ଆଉ ମୁଁ କାଇଁ ବେକାର ବୁଝିମି ମ ତାପରେ ଟାଇମ ହୋଉନି ନାଁ
ନାଇଁ ନାଇଁ ନାଇଁ ଟାଇମ ହୋଉନି ତାପରେ ଆଉ ତ ଆଉ କଣ ବୁଝିବ ଆମର ତ ଏକାଥରେ ଟେଣ୍ଟ୍ ହେଲା ସେ ତାଙ୍କର ଦେବେ। ତାପରେ ଆଉ ରହିଲା। ଆଉ ରହିଲା ଛତା ସେ ଦେବେ। ତାପରେ ଫ୍ରେମ ଦେବେ। ତାପରେ ୱାଲ ଦେବେ ବୋଲି କହିଚନ୍ତି। ତାପରେ ଚେୟାର ଦ ତିରିଶଟା ଭଳିଆ ଦେବେ। କହିଚନ୍ତି ଚେୟାର ତିରିଶଟା ତାପରେ ବ
ଖେଳ ହେବ ନା
ହଁ ମ୍ୟୁଜିକ ଚେୟାର ମଣ୍ଡପ ଚାରିପଟ ପଡିବ ଯାହା ରାତିରେ ପ୍ରୋଗ୍ରାମ ଫୋଗ୍ରାମ ହବ।
ହେଁ ସେରା କାଇଁ ପକେଇବ ଲୋକ ବସିକି ଦେଖିବେ, ସେ ତ ଠିଆ ହେଇକି ଦେଖିବେ ସେମିତି ପଳେଇବେ।
ଠିଆ ହେଇକି ଦେଖିବା ବେଲେ ଝିଅଝିଣ୍ଟା ଯୋଉ ମାନେ ସବୁ ଆସୁଚନ୍ତି ସେଥିପାଇଁ ଗୋଟେ ପକେଇବା କଥା ତିରିଶଟା ସିଟ୍ ସେଇଥିପାଇଁ ବେଶୀ ଆଉ ଆଣିବୁନୁ
ପୁଣି ସେ ଯୋଉ କହୁଥିଲା ଆଣିବା ପାଇଁ ବାହାରୁ ଛୁଆ ନା ଯିବେ
ନାଇଁ ନାଇଁ ସେରା ନୁହେଁ ସେରା ନୁହେଁ ସେରା ମନା କଲୁ କାହିଁକିନା ଆମେ ଏତେ ଆୟୋଜନକୁ ବଜେଟ୍ ଦେଖିବୁ ନା ଆଉ। ତାର ପୁଣି ରୋଷେଇ ଫୋଷେଇ ହବ ନା ହୁଁ ନାଇଁ ନାଇଁ ଛୁଆ ବା ନାଚ ଶିଖୁ ନାଚୁଛନ୍ତି ସବୁ ନାଚ ଶିଖୁଛନ୍ତି। ସବୁଦିନି ନାଚେ ବୋଲି।
ସେଇବା
ହଁ ସମସ୍ତଙ୍କୁ କୁହାଯାଇଛି ନାଚିବା ପାଇଁ ତାପରେ ଆଉ ରହିଲା କଣ କହିଲୁ ତାର ମାଇକ ଯୋଉ ଗୋଟେ ଗୋଟେ ଦିଟା ଦେବେ ସ୍ପିକର ଗୋଟେ ଦେବେ ମାନେ ସ୍ପିକର ମାନେ ଯୋଉ ଇଏ କହ ହଁ ୟାଙ୍କରି ଆମ ଇଏ ଆମ ଏଇ ଘର ପାଖରୁ ଯୋଉ ଝିଅ ଟା ଆର ବର୍ଷ ନା ସେ କରିବ। ଯେ ନାଇଁ ଭଲ ସେ କରୁଛି ସେ ତାର କରିବା। ଙ୍କରିଙ୍ଗ ଦାୟିତ୍ୱ ତାର- ତାପରେ ଏତି ସେ ସବୁ ଦବ ତିନି ଦିନ ରହିବ। ସବୁ ତା ଜିନିଷ ତ ସେୟାକୁ ସେ ଏତିକି ହଉଛି ଆଉ।
ଆଉ ଯୋଉମାନେ ଖେଳରେ ସବୁ ଭାଗ ନେବେ ପ୍ରାଇଜ ଫ୍ରାଇଜ୍ ରଖିଛ ନା ନାଇଁ?
ପ୍ରାଇଜ ଆମେ କହୁଛେ ଆମେ ପ୍ରାଇଜ ଟା ରଖିବୁ ବୋଲି। ପ୍ରାଇଜ ଟା ନ ରଖ୍ ସେଷର ଗୋଟେ ପ୍ରାଇଜ୍ ଟା ରଖିଲେ ହଁ ଛୁଆଙ୍କର ଟିକେ ସବୁ ବର୍ଷକୁ ମାନେ ଆଉ ଟିକେ ହଉଛି ହଉଛି କରିବା ପାଇଁ ବେଶୀ ଟିକେ ଏକ୍ସାଇଟେଡ଼୍ ହେବେ।
ହଁ
ଉତ୍ସାହିତ ହେବେ ଆଉ ସେଇଥିପାଇଁ ଆମେ ଚେଷ୍ଟା କରୁଛୁ ଆଉ ତାପରେ
ଆଉ ତୋ ଦେଇ କେତେ ତାରିଖଠୁ ଆସିବ
ସିଏ ଆସିବ ସେ କହୁଛି ଆସିବ ତେର ମୁଁ କହୁଛି ଆ ଜଲଦି ହଉ ଯାଇକି କଣ କରିବି ମୁଁ କହିଲେ ଆଉ ସବୁ ଦେଇ ମାନେ ଆସି କଣ କରିବେ ଦଶ ତାରିଖ କି ବାର ତାରିଖରୁ ପାଞ୍ଚ ତାରିଖ ଦଶ ତାରିଖରୁ ଆସିକି ସେମାନେ କଣ କରିବେ ସେମାନେ ଯାହା କରିବେ ତୁ ସେଇଆ କରିବୁ ହେଲା ନାଇଁ ତାପରେ ତା ତାର କହିଛି ତଥାପି ଆଉ ରହିଲା କଣ କହିଲୁ ଆଉ ଗୋଟେ କଣ କହୁଥିଲି
ଆଉ ଗୋଟେ କଣ କହୁଥିଲି କଣ ଆଉ ଗୋଟେ ରକ୍ଷା ପାଇଁ କହୁଥିଲି
ହଁ ଯୋଉ ଝୋଟି ବଜେଟ ହେଲେ ତା ଗେଷ୍ଟ ଯଦି ଆମେ ଆମ ଏମଏଲ କୁ ଡାକନ୍ତେ ତାହେଲେ ଆସନ୍ତେ ଭଲ ପ୍ରମେ ସେ ମୁଁ କହୁଥିଲେ କହଲେ ଏମଏଲେ କୁ ଡାକ ଏମଏଲ୍ କୁ ଡାକିଲେ ଭଲ ଟିକେ ଡେକୋରେସନ କରି ଏମଏଲେ କୁ ଡାକିଲେ ସିଏ ପଛେ ପଇସା କେତେ ଦେବେ ତମକୁ ସାହାଯ୍ୟ କରିବେ
ଇଏ ସତ କଥା ଯେ
ହଁ ସେ କହୁଥିଲେ ତ ଭାବୁଛୁ ଚିନ୍ତା କରୁଛୁ କି ଉ ଡେକୋରେସନ ଖାଲି ଟେ ପଇସା କଲେକ୍ସନ କେତେ ବାଟ କଣ ଗଲେ ଆମେ ଡେକୋରେସନ ଟା ଟିକେ ଭଲସେ କରିକି ଡାକନ୍ତୁ
ନା ସେ ଡାକ ଏମଏଲ କୁ ଡାକ ଭଲ ହବ।।
କହୁଥିଲେ ଏମଏଲ୍ଏ ଡାକିଲେ ସେ ବି ତମକୁ ସାହାଯ୍ୟ କରିବେ ଆଉ
ସେ ବି କିଛି ପଇସା ଦେଇଦବ ଲୋ ତମକୁ ମାନେ ହେଲ୍ପ ହେଇଯିବ
ହଁ ଵା।।
ହୁଁ।।
ସେଇଆା ଦେଖି ଚଲେଇଛୁ ଦେଖିବାଆ କଣ ହଉଛି ଆଉ ଛୁଆ ଗୁରା ଟିକେ ସାଥ ଦଉନାହାନ୍ତି ମ କିଛିଟା ଛୁଆ ଅଛନ୍ତି ଖାଲି ଢିଲା ମାରୁଛନ୍ତି ଇଏ କରୁନାହାନ୍ତି ଆଉ ଆମେ ଚାରି ପାଞ୍ଚ ଜଣଙ୍କ ଟିକେ ଏପଟ ସେପଟ ହେଲା ବେଳ ସେଆକୁ
ନାଇଁମ ସାହାଯ୍ୟ ଲୋକ ନ କଲେ ଏଥରେ ହେବନି।। ଆଉ ସବୁ ଆଜି ସଫାସଫି ହେଇଗଲା।।
ହଁ ସଫାସଫି ସବୁ ହେଇଯାଇଛି ଖାଲି ସେ ସବୁ ସାଇଜିସୁଡା କରିଦେଇକି ସବୁ କାଠଫଟୋ ହାଣି ହୁଣା ଦେଇକି ସୁ ଯୋଉ ଗୋଟେ ଘର ଭିତରେ ଯୋଉ ଅଛି ସେ ସ୍କୁଲ ଭିତରେ ପୁରେଇ ଦେଇଛନ୍ତି ଆଉ ବାଉଁଶ ଫାଉଁଶରେ ସବୁ ସାଇଡ କରି ରଖି ଦେଇଛନ୍ତି। ଆଉ ଯୋଉ ଗଛ ଫଛ ଯୋଉ ଛୋଟ ଛୋଟ ସବୁ ଗଛ ଫଛ ଦୋଳି ନାଇଁ ଦୋଳି ମିସ୍ତ୍ରୀ ବା ଆସିନି ଦି ଦିନ ହେଲା ସେ ଖାଲି କହୁଛି ମୁଁ କାଲି ଯିବି କାଲି ଯିବି କାଲି ଯିବି ଦେଖିଲା ବେଳୁ ଆସିନି ସେ ପୁଣି କାଲି କହିଛି ଆସିବ ବୋଲି ଦେଖିଆ କଣ ହଉଛି ସିଏ ହିଁ ତ ଆମୁକୁ ହଉଛି ଟିକେ ଠକୁଛି ଆଉ ନହେଲେ ଆଉ ସବୁ ଆମର ହଉଛି ଟେଣ୍ଟ ବେଲାକୁ କହିଲେ କାଲି ଆଣିକି ସେ ଟେଣ୍ଡ ମାରିଦେଇଯିବ କିନ୍ତୁ ଇଏ ମେନ୍ ହଉଛି ମିସ୍ତ୍ରୀ ଦୋଳି ମିସ୍ତ୍ରୀ।
ଓ ହୋ ନାଇଁ ସମସ୍ତଙ୍କୁ ଫୋନ କରିକି କାଲି ସକାଳୁ ଇ ଡା ଡାକି ଦିଅ କରିଦବା ଆଉ। କାଠ ଟା ଯାହାହେଲେ ଟାଇମ୍ ଲାଗିବ ଦୋଳିଟା ମୁଁ ସେଇୟା ମୋର ମନେ ପଡିଲା ମୁଁ କହିଲ ଦେଖ ଖିଆ ଛୁଆ ଗୁରା କଣ କଲେ?
ହଁ ହଉ
ଗ୍ରୁପ ରେ ତ କଣ ମେସେଜ ଦଉଛ ସବୁ ପଢୁଛି ଆଉ ହଉ ରଖୁଛି ଏବେ ଟିକେ କାମ ଅଛି ଏଁ।